ହାଲୋ।
କଣ କରିଥାନ୍ତି।
କିଛି ନାଇଁ ସିଲା ବସି ସ୍କୁ
ହାଁ।
ସିଲେଇ।
ସିଲେଇ ଟେଲର ପଛ କୁ ରଖିଚନ୍ତି କି?
ଚେଲା ହଁ।
ଶିକିଲାନି ଦାନା।
ହୁଁ।
ଆଉ ଖାଇବା ପିଇବା ସଇଲାଣି।
ହଁ ଖିଆ ପିଆ ଶେଷହେଲାଣି।
କେତେବେଳେ ଖାଇଲେ ନା ଏଇନା ମୁଁ ଏ ଜଷ୍ଟ ଘରେ ବସିଛି ଆଉ ଖାଇକି ଆଉ।
ଶିଷ୍କ
ଖାଲି ଖାଉଚନ୍ତି ନା ନା ଖାଇସାରିଲେଣି?
ନା ନା ଖାଇସାରିଲିଣି ଏ ବସିଥିଲି ତ କରିଦେଲି ଆଉ।
କଣ ସମସ୍ତିଙ୍କ ର ସିଲେଇ କରୁଚନା? ଖାଲି ନିଜର ମ ପସିନାଲ୍?
ନାଇଁ ପସିନାଲ୍ ନୁହଁ, ଏମିତି
କଣ କହିଲ?
ଲୋକଙ୍କର ବି କରେ।
ଆଉ ଭଲ ବିଜନେସ୍ କରୁଚ ଆଉ?
ନା ବିଜନେସ୍ ନୁହଁ, ଏବେ କରୁଚି ନୁଆ।
ଏବେ କଣ, ଯେବେ ତ ଗଲେ ଯୁଆଡେ ହେଡା ଆସିଚି ଆଉ, ପଇସାଟା ତ ଆସିବାର ଅଛି।
ଭଲ ପଇସା ଇନକମ୍ କରିଥିବ ନା?
କିଏ କରୁଥିବନା ଆ, ନୂଆତ କରୁଚି ହେଇ ନନାକୁ ଡାକିବା।
ହଁ, ଏକ୍ସପ୍ରେରେନ୍ସ ଟିକେ ଦରକାର ବି ନା।
ହୁଁ।
କଣ କଣ କରି ଶିଖିଚନ୍ତି କହିଲେ ଟିକେ
ଝିଅ ପିଲାଙ୍କର ସ
ଖାଲି ଝିଅ ପିଲାଙ୍କର କରିଚନ୍ତି ନା? ତଥାପି କଣ କଣ ସବୁ ଶିଖିଚନ୍ତି?
ଉଁ ହୁଁ।
ହୁଁ।
ବର୍ଷା ହଉଚିନା ନାହିଁ?
ନାଇଁ ବର୍ଷା ହଉନି
ହଉନି ସିଆଡେ?
ହଉଥିଲା ଯେ ମୁଁ ଟିକେ ଟିକେ ହଉଚି ମାନେ ଏତେ ଆଉ ଜୋରେ ହଉନି, ଏମତି କାଲି ଯେମିତି ହଉଥିଲା ଦିନମାନ ପୁରା ଲାଗି ଲାଗି ରହିଥିଲା, ଆଜି ସେମିତି ହଉନି ଆଉ।
ଅ ହ
ଇଆଡ଼େ ତ ହଉଥିଲା ଏବେ ଜଷ୍ଟ୍ ଛାଡ଼ିଚି, ହଁ ହଁ। କୁଆଡ଼େ ଗଲା? କୁଆଡେ?
ହେଇଟା କଥା, ହେଟା କଥା ହଉଚି। ହେଲା।
ପିଜୁଳି ଖାଇବେ? ପିଜ୍ ଡାକିଦିଅ, ପିଜୁଳି
ହଁ କୁହନ୍ତୁ?
ମୁଁ କହିଲି ପିଜୁଳି ଖାଇବେ କି?
ପଠା।
ଏତେ ପିଜୁଳି ହେଇଚି ଆମେ ଖାଇବାକୁ ପା, ଖାଇ ପାରୁନୁ ଜାଣିଚୁ ନା ନାଇଁ? ବହୁତ୍ ବଡ଼
ମଥେଇି ଆଡ ଆଡ ପ
କେମିତି ପଠେଇ ଦଉନା।
ମତିମମତିେଇ ହ
ପାଚି ଯାଇଚି ସବୁ।
ହୁ
ତୁମର ନାହିଁ ସିଆଡ଼େ ଗଛ ଫଚ ନା ନା ଅଛି।
ହଁ ଅଛି ପଛରେଲା
ହୁ ହୁ ଗଛ ଅଛି ନା ନାହିଁ।
ହଁ ଅଛି।
ଆଉ ସେଟା ପିଜୁଳି ବି ଥିବ ଆଉ।
ଁ ପେଜୁଳି ଥିଲା ମୋ ମାମ ଘର ଥିଲା ମାମୁଁରେ ଏ ଗାଁରେ ତାଙ୍କର ଏବେ
ବହୁତ ବଡ ପିଜୁଳି ଟେ ଦେଖିଲି।
ତମର କଣ ତିରିଶ ଟା ଗଛ
ମର ନାଇବା ହେଇନି।
ଆଉ କେତେ ଟା ଫୋନ୍ କରିବ।
କଣ?
ତମେ ତ ଆଉ କେତଟା କଲ୍ କରିବ।
ଆହୁରି ଅଛି ମୋର ଏଇଟା ହେଲେ ୟା ପରେ ହେବ ତିନିଟା ମୁଁ କଥା ହେବନି କଥା ହେଇନଥିଲି ନା।
ତମର ସରିସଆଲାନି ନା।
ହଁ ଶହିଲାଣି ମ୍ୟାମ କୁ ଫୋନ୍ କରିଥିଲି ମାମ କହିଲେ ତୋର ଲଟେ ନୂଆ ଜୟ କରିଛନ୍ତି ତା ଆସିବ ପଇସା ଆଉ ଯଦି ଆଉ କିଛି କାମ ଆସିଲା କରିବୁ। ଆସିବ ମନକୁ ପଇସା।
ଦେଇ ସାରିଲାଣି ଯେ ମାନେ ସ୍କାନର ଫାଣ୍ଡ ଦେଇଥସରଲଣି।
ନା ନା ମୁ ସ୍କାନର ପାଇଁ ଖାଇ ଶୋ କରୁନି ତାଙ୍କୁ ଛାଡିକି ଦେ ସେ କହିଲେ ନୁଆ ଛୁଆଙ୍କର ଲେଟ ରେ ଆସିବ।
ହ ହ ଦେଖିବା ଆମର କେତେ ଆସୁଛି ଆଉ। ଆମର ତ ପ୍ରୋସେସିଂ ରେ କଣ ପଡିଚଛି ଏପର୍ଯ୍ୟନ୍ତ ବି ଆସିନି।
ଆସିବା ନ ସେବା କହିଲ ନ ଯୋଉ ବର୍ଷା ହଉଛି ଯୋଉ ସେଇପାଇଁ ଏ ଟେ ରହୁଛି କ ଏ ଆସ
ନା କଣ ଆପ ଟା ସିଏ ନିଜେ ଖୋଲିଛନ୍ତି ନା କଣ ବୁଜିପାରୁନି।
ନା ନା ଖୋଲି ନାହାଁନ୍ତିଲେ ସିଏ ଏଇଥିରେ ମାନେ ଜ କରିଥିଲେ ନା ସେ ମତେ ଆଡ କରିଦେଇଥିବେ। ବଲାଙ୍ଗୀରରେ ଜଣ
କଣ?
ସେଇ ଭଲଙ୍ଗ ନା କଣେ ସଏଉଛି
ହୁଁ ହୁଁ।
ରତ୍ନାକର କହନ୍ତି ରତ୍ନା ସେଠି କୁହନ୍ତି ତ ତାଙ୍କ ଇ ହଉ
ହୁଁ ହୁଁ ତମେ ତମେ ରେଗୁଲାର କଥା କହିବ ତମ ହେଇଗଲା ଟାକସ୍ ପୁରୁଣ ହେଇଗଲା।
କାଲି ଗୋଟେ ଦିନେ ତ ମର ହେଇଗଲା ଆଉ
ଗୋଟେ ଦିନରେ ତିରିଶ ଟା ମାନିବାକୁ ପଡିବ ତମେ କେମିତି କଥା ଲଗାଇଲୋଣି।
ଆ ତାମାନେ ବର୍ଷର ଦିନ ମାନକର ତାମାନେ
ତମର ମାନେ ଆଉ କଲ୍ ଆସୁଛି ନା ନାହିଁ ନା ସରିଯାଇଛି ତମର।
ନା ମୋର ଆଉ ଯିବନି। ଯାହା ଯାହାର ସିନା ଆସିବ।
ମୋର ଆଉ ତିନିଟା ତ ଅଛି ଆଉ
ଆଉ କଣ କରୁଛନ୍ତି?
ଆଉ କିଛି କୁହନ୍ତୁ।
ହାଲୋ।
ହଁ ରୁହ ଟିକେ।
ମୁଁ କହିଲି କିଛି ତୋ କୁହନ୍ତୁ?
କଣ କହିଲେ? କଣ?
ହାଲୋ।
ହଁ।
ଭଲ ପାଗ ଦେଇଛି।
ଅହ ପାଗ ଭଲ ହେଇଛିି ନା?
ହଁ। କଣ ହେଇଛି?
ମେଘୁଆ ପାଗ ଅଛି ତୋ।
ହଁ। ସାଡ଼ି ଫାଡି ଟିକେ ଫୋଟ ଉଠାଉ ଥିଲି ତୋ
କଣ?
ମୁଁ ଶାଢୀ ପିନ୍ଧି ଫଟୋ ଉଠାଇବାକୁ ଘରକୁ ଯାଇଛି।
ତମେ ଉଠେଇବ ନା କଣ?
ମୁଁ ଉଠାଇ ସାଇଲେନା ଇଆଡେ
ଉଠି ସାଇଲଣି ଶାଢ଼ୀ ପିନ୍ଧି?
ହଁ।
ହଁ। ଇନଷ୍ଟା ଫିନଷ୍ଟା ଚଲଉଛ ନା ନାଇଁ?
ହୁଁ।
ହାଁ।
ହଁ।
ଓହ ଚଲଉଛ ତାମାନେ ନାଇକି? ହଁ ସେଇଟା ତ ଆଜିକାଲି ସମସ୍ତେ ଚଲୁଛନ୍ତି ଆଉ।
ତମେ ଚଲଉ ନ କି?
ହଁ। ହଁ। ଆଉ କେତେ ବଡ ସିଜିଲ ଦେଖିଲି ଏହେ ଇଏ ସିଏ
ହାଲୋ।
ହଁ କୁହନ୍ତୁ।
ହୁଁ କୁହନ୍ତୁ। ଦେଖରେ କେ ହେଲ।
ହଁ।
ହଁ କୁହ।
କଣ?
ମୋ ଇନଷ୍ଟା ଚଲଉଛ ତମେ?
ହଁ ମୁଁ ଚଲଉଛି।
ଆଇଡିଟା ନାଆଟା?
କଣ?
ମୁଁ କହିଲି ଆଇଡି ନା।
ପଠାଇଦେବି ହ୍ୱାଟ୍ସଆପରେ।
ତମେ ଚଲଉ ନ କି?
ହୁଁ। ଚଲଉଛି।
ଓହୋ।
ହୁଁ। ଇନଷ୍ଟା ଝିଅ ପିଲାଙ୍କର ତ ଆଗେ ଆଉ।
ହୁଁ ରିଲ୍ସ କର ନାହିଁ।
ହଁ ସେନ୍ତି ମଝିରେ ମଝିରେ।
କର ଶିଖିଛ ରିଲସ୍?
ହୁଁ ସିଏ ଶିଖିବାରେ କଣ ଅଛି? ସୋ ତ ଗୋଟେ କଣ କାମ ଶିଖି
ଓହୋ।
ହ୍ୟାଲୋ।
କାମ କର କି ନାଇଁ?
ହଁ ମୁଁ କରେ।
ହଁ ପରେ ତମେ ପୁଅ ପିଲାଟେ ହେଇକି ଜାଣିଛ ମୁଁ ଜାଣିନି ନାହିଁ।
ଓ ହଉ